ହଁ। ହ୍ୟାଲୋ ହୁଁ କ ଆଇଲା କି।
ହଁ।
ଆଇଲାଣି ହାରି ଘରକୁ। ହଁ ମାରିଦଉଚୁ, ହଁ ହଁ। ଫଟୋ ପଠେଇଲା ଲିଲା ପା କେମିତିଆ।
ପଠେଇଲା।
ପଠେଇଲା କି ତତେ।
ନାଇଁ ନାଇଁ ପଠେଇନି ମୁ ତ ରୋଷେଇ କରୁଛି ଏପଟେ। ଆଉ ତୁ କଣ କରୁଥିଲୁ।
ମୁଁ ଏଇ ରୋଷେଇ ଛତୁ ତରକାରୀ କରିକିି ମୁଁ ଯାଉଥିଲି ବାସନ ବୁସନ ମାଜିବି ଲୁଗାପଟା ପଡିଛି ତାକୁ ଧୁଆ ଧୁଇ କରିବି। ଆଉ। ଘର ଫର ଟିକେ କରିବି ଏମିତି କାମ। ହଁ।
ବିଡିଏ ଯୋଉ ରହୁଥିଲ। ବଢିଆ ସେଠି ଟିକେ ଥିଲା ସବୁ ପୂଜା ପର୍ବ ଭଲ ଭଲ ତ ଇଏ ଅଂଶଗ୍ରହଣ କରୁଥିଲ ନାଇଁ କି। ଏପଟେ ଏତେ ନାହିଁ କିନ୍ତୁ ବିଡିଏ ସବୁ କରୁଥିଲ ନାଇଁ କି।
ହଁ। ବିଡ଼ିଓ ଆଇ ହେଟ ଆଇ ହେଟ୍ ବିଡ଼ିଓ ହ୍ୟାଲୋ।
ହଁ ତମେ ଇଂଲିଶ ବହୁତ ଲଗାଉଛ ତ, ମୁଁ ସେଆ କହିଲି ହେଲା। ହଁ ହଁ। ହଁ ମୁଁ ସେଇଆ ବଚା କହିଲି ହଁ।
ହଲୋ ହୁଁ ସତ କଥା। ହଁ ହଁ ଠିକ କଥା ମାନେ ମୋର ଅଭ୍ୟାସ ଥଟ୍ଟା ମଜା ହେବା ବାଉଳା
ହଁ ହଁ ନାଇଁ ମୁଁ କହିଲି ଆଉ ଯୋଉ ସେଠି ଯୋଉ ଦୁର୍ଗା ପୂଜା ହୁଏ, କେମିତି ଯୋଉ ବଢିଆ ହୁଏ।
ଗୋଟେ ଗୋଟେ ଖୁସି ଲାଗେନି?
ହଁ ଆସେ ଯଦି ନିଜ ହାତରୁ ପଇସା ଥିବ ଦେଇକି ଆଣିବ ମୋତେ ବହୁତ ଖୁସି ଲାଗେ ହେଲା।
ହଁ।
ମୋର ଗୋଟେ ମୋର ଗୋଟେ ଗୋଟେ ଗୁଣ ହେଲା ଯଦି ହାତରେ ପଇସା ଥିବ ପଇସା ଦେଇକି ଜିନିଷ ଆଣୁ ସେଇଟା ଭାରି ଖୁସି ଲାଗେ ଏଇ ଯୋଉ ବାକିରେ ଆଣିବା ଯୋଉ ପଇସା ଆସିଥିବା ଏଗୁଡା ମତେ ଭଲ ଲାଗେନି ଟେ ମାନେ ମନଟା ଟିକେ ଭଲ ଲାଗେନି। ଆଉ କିଛି ନୁହଁ ମନଟା ଭଲ ଲାଗେନି।
ବାକିରେ ହଉ ତର କାମ ହେଇଗଲେ ତ ଭଲ ନା। ଏ ତ ଜିନିଷ ସେଇ ସେଇ ଜିନିଷ ହେଇଗଲା ପରେ। ସେଇଟା ମନ ପଛରେ ଭାବେ ହେ ଯାହା ହେଇଗଲା ସେତବେଳେ ହେଇଗଲା କରିବ କରିବା ଜିନିଷ କରିହୁଏନା।
ହଁ ସେଇଟା ତ ସତ କଥା ଯେ କେବଳ ବା ଖାଲି ସେ ଗୋଟଏ ଜିନିଷ ଯେ
ବାକି ଉଧାର ବି ଠିକ ଟାଇମରେ ଲୋକ କେହି ଦିଅନ୍ତିନି ସେଇ
ନା ନା ସେଇଟା ଦିଅନ୍ତିନି ନୁହଁ ମେନ କଥା ମତେ ଭଲ ଲାଗେନି ଥିବ ଆଣିବ ଅସୁବିଧାରେ ଭିଡି
ହଁ କଣ କରିବା ଏଇ ଖରାଦିନ ନ ହେଇଥିଲେ। ସତର ଦିନ ତ ଟିକେ
ହଁ ହଁ ଖରାଦିନ ନ ହେଥିଲେ ଆଉ ଟିକେ ଲେଟ କରିଥାନ୍ତି। କି ଅସୁବିଧା ନାହିଁ।
ଏଇ ରଜନାହର ଏଇ ଯୋଉ କୋରାପୁଟ ଯାଇଛନ୍ତି ଖୁଡି ହର ଆମର ଉ ତାଙ୍କର ସେ ଯେ ଏଠି ବିକ୍ରି କରିଦେଲେ ସେଠି କିଣିଲଲେ ସେଠେ ଦରକାର ହିଁ ପଡୁନି। ଥଣ୍ଡା ଲାଗୁଛି ଭଲ।
ହଁ ଏ ଆମର ବି ଦୁଇ ଦିନ ହେଲାଣି ଯେତେ ଦରକାର। ପଡିନି କେବଳ ପାଣିଟା ଆଉ ଏଇ ଯୋଉ କ୍ଷୀର ଦହି ଛିଡି ଯାଉଛି ଆଉ ଫଳ ପରିବା ଏ ଗୁଡା ଟିକେ ନଷ୍ଟ ହେଇଯାଉଛି ବେଲିକା, ନହେଲେ ଏମିତି ନୁହଁ ଯେ ମାନେ ତା ବିନା ହେଠି ମୁ ରହିପାରୁନି ରହୁଛି। କିନ୍ତୁ ଯେହେତୁ ସବୁ ଜିନିଷଟା ଆମେ ସବୁବେଳେ ଆମେ ୟୁଜ୍ କରିଆସିଛୁ ତ ଯେକୌଣସି ଜିନିଷ ହଉ ଘରର ଯେଉଁଠିକି ଫ୍ରିଜ୍ ହେଉ କି ସେଉ ଯାହା ହଉ କିନ୍ତୁ ତମେ ଯଦି ଜିନିଷ ଟା ତମେ ସବୁଦିନେ ତମେ ଉପଯୋଗ କରୁଥିବ ଯଦି ତାକୁ ଛାଡିଦବ ନା ତ ଟିକେ ନିଜକୁ ବି ଭଲ ଲାଗିବନି ମାନେ ବାରମ୍ବାର ଖାଲି ଦେଖୁଥିବ ମୁଁ ଏଇ
କାରଣ ଆମର କଣ ସବୁଦିନ ଅଭ୍ୟାସ ହେଇଗଲାଣି ବହୁତ କମ ମାନେ ଇଏ ରୁ ନା କି? ପଛାରେ ମାନେ ହଁ ଦି ହଜାର ସାତ ମସିହାରୁ ବୋଧ ଆମେ ସେ ଅଭ୍ୟାସ ପୁରା ଆକ୍ୟୁଟେଣ୍ଟେ ହେଇଗଲେଣି।
ହଁ ସେଇ ବା ସେଇ ଯୋଉ ଟିକେ ହେଇଲା କୁ ନହେଲେ ଆଉ କିଛି ନାଇଁ। ଆଉ ଆଉ କଣ ତମସି ଯୋଉ କୋରାପୁଟ ଆଡେ ଯୋଉ ଯାଇଁ ଭଲ ଭଲ ଜାଗା କଣ ଅଛି ସେଠି ବୁଲିବା ଜାଗା?
ହଁ ଭଲ ଅଛି। ମୁଁ ଯାଇନି। ହ୍ୟାଲୋ। ମୁଁ ଗଲେ କହିବି। ମୁଁ ଯାଇନି। ତୁ ସମ୍ବଲପୁର ତ ସବୁ ଭଲ ଭଲ ଜାଗା ସମ୍ବଲାଇ ଅଛନ୍ତି। ଘଣ୍ଟେଶ୍ୱର ଅଛନ୍ତି ଆଉ ହୀରାକୁଦ ଡ୍ୟାମ
ତମ ଲାଇନଙ୍କଠି କଣ ବହୁତ ଭିଡ ହୁଏ ନା ନାଇଁ ସେମି
ହଁ ହଁ ସବୁବେଳେ ନୁହଁ ତ। ସିଜିନି ଅନୁସାରେ ନୂଆ ଖାଇ ଫୁଆ ଖାଇରେ। ବେଶି ଭିଡ ହବ ହେଲା।
ସମ୍ବଲପୁରରେ କଣ ପ୍ରସିଦ୍ଧ କଣ, କୋଉ ଖାଇବା ଟା ବେଶୀ ପ୍ରସିଦ୍ଧ ସମ୍ବଲପୁରରେ, ମାନେ କଣଟା ବେଶୀ ଲୋକ ଲୋକ ଖାଆନ୍ତି ଲୋକମାନେ?
ମୁଁ ଜଣିନିି ଏଟା।
ଅ ହଁ। ମାନେ ସବୁ ଅ ସବୁ ଜାଗାରେ ଅଛି ନା, ଏଇ ଜାଗାରେ ଯେମତି କଟକରେ ଦହିବରା ପ୍ରସିଦ୍ଧ। ସମ୍ବଲପୁରରେ କଣ ବିରିବରା ନା ଯୋଉ କଣ ଗୋଟେ ତ? ହଁ ସେୟା ପଚାରିଲି ଯେ କଣ ପ୍ରସିଦ୍ଧ ସେଠି ସେ ଏରିଆରେ? ଅଁ ହଁ। ଆଉ ସେ ଯୋ ହୀରାକୁଦ ଡ଼୍ୟାମ ଭଲ ଲାଗିଲା ଦେଖିକି? ଯା ହଉ ଭଲ ଭଲ ଜାଗ ହଁ ଆଉ ସିରିଡି କେବେ
ସିରିଡି ଯିବୁ ଆମର ତ ଜେଜେ ମରିଛନ୍ତି। ଏଇନା କୁଆଡେ ଯିବୁନୁ ବର୍ଷେ ଖଣ୍ଡେ।
ହୁଁ ହୁଁ।
ଆଁ।
ତା ପରେ ଯିବୁ। ଉଁ। ଏବେ ମନ ଅଛି ସିରିଡି ନା ନାଇଁ ଭୁଲିଗଲଣି ଏତେ ଦିନ ହେଲାଣି ଯାଇନ ନା ସେଇଆକୁ?
ଏବେ ଯାଇଥିଲୁ ତ ଦି ବର୍ଷ ତଳେ।
ହୁଁ।
ଆଁ ହଁ।
ଭଲ ଜାଗା ଟା ତ ଠାକୁର ମୁଁ ମତେ ଭାଇ ଡାକୁଚନ୍ତି ଯିବାକୁ ଯେ ବେଳେ ବେଳେ କେତେଥର କହିଲେଣି ଚାଲେ ଯିବା ବାହାରେ ସିରିଡି ଯିବା ଟିକେ ବୁଲ ଯାଇକି ଆସିବା। ଠାକୁରଙ୍କ ମନ୍ଦିର ମୁଁ କଇଲି ନାଇଁ ଘରୁକୁ ଏମିତି କେଇ ନାହାନ୍ତି ପୁଅକୁ ବାବାଙ୍କୁ ଛାଡିକି କେମ ଯିବା ଏ କେତେ ଦିନି? ତାହେଲେ ଯିବା ଆସିବା ଏଁନ୍ତି ଚାରି ପାଞ୍ଚ ଦିନ ହେଇଯିବ ବୁଲିବା। ତିନି ଚାରି ଦିନ ତି ଦି ମିନିମମ୍ ତ ତିନି ଚାରି ଦିନ ହେଇଯିବ। ଉଁ କହୁଚନ୍ତି ମୁଁ କହିଲି ନାଇଁ କୋଉଠୁ ଯାଇପାରିବ। ଘରେ କିଏ ରହିଲେ ସିନା ଯିଏ ଯୁଆଡେ ଯିବ? ବି ତ ଆଉ। ଯା ହଉ ଯାହା ଯୋଗ ଯେତେବେଳେ ଠାକୁରଙ୍କର ଥିବ ଯିବ ଆଉ।
ହଁ ସେଇଟା ତ ସେଇଟା ବି ସତ କଥା କହିଲ।
ନହଲେ କଉଠିକି ଯାଇପାରିବନି।
ଠାକୁରଙ୍କର ଯୋଗ ନାଇଲ କୋଉଠିକି ତମେ ଯାଇପାରିବନି।
ହୁଁ।
ନା କି
ହଁ ବା। ମୁଁ ସେଇଥିପାଇଁ ଅପେକ୍ଷା କରିଛୁ ଦେଖାଯାଉ କେତେଳେ କଣ ଭଗବାନଙ୍କର ସୁବିଧା ହେଲେ ଯୁଆଡେ ଯିବୁ ଆଉ ଡାକୁଛନ୍ତି କିନ୍ତୁ ବହୁତ ଚାଲ ଯିବ। ବୁଲିକି ଆସିବା ପୁଣି ସେଠୁ କହିଛନ୍ତି ନହେଲେ ଚାଲ ଯିବା। ଆଉ ଥରେ ବୁଲି ବାଲିକି ଆସିବା ଦିନେ ଦି ଦିନ ରହିବା ଗୋଟେ ଦିନରେ କିଛି ବୁଲି ହେଲେ ବେଶୀ ଜାଗା କଣ ଏପଟେ ଉଁ ଏପଟେ ଅଫିସ କାମ ରହିଗଲା। ଆଉ ଦିନେ ଦି ଦିନ ବୁଲିକି ଆସିବା ବୋଲି କହୁଛନ୍ତି ବଢିଆ ଜାଗାଡ଼ା। ଅଛି ଏଠି ତାରାତାରିଣୀ ମନ୍ଦିର ଅଛି ମାଙ୍କର ବ୍ରହ୍ମପୁର ରେ ଭଲ ଜାଗା ଅଛି କିନ୍ତୁ ଯେହେତୁ ସମୟ ବହୁତ କମ ଥିଲା କାରଣ ଯିବା ଆସିବାରେ ଟାଇମ ଲାଗିଗଲା ସମୟ ବହୁତ ନେଇଗଲା ଆଉ ବୁଲିବାକୁ ବି ଥିଲା ବେଳକୁ ଅଫିସ କାମରେ ରହିଲାରୁ ବୁଲି ହେଲାନି। ତ ଏଥିଲାଗି କହୁଛନ୍ତି ମୁଁ କହିଲି ହଉ ଦେଖିବା କେତେବେଳେ ସୁଯୋଗ ହଉ ହୁଁ। ସେଇ ଟାଇମରେ ଯିବା ନେଲେ ଆଉ ଆଉ ଭଲ ଭଲ ଜାଗା କିନ୍ତୁ ଅଛି ଆମ ଓଡିଶା ଓଡ଼ିଶା ଭିତରେ ବାହାରକୁ ନଗଲେ ବି ଓଡିଶା ଭିତରେ ଭଲ ଭଲ ଜାଗା ଅଛି। ତାପରେ ମୋର ଇଚ୍ଛା ଥିବ ଆଉ।
ହଁ।
ଆଉ ଗରମ ବହୁତ ଲାଗୁଛି ନାଇଁ କି ବହୁତ ଗରମ ଲାଗୁଛି। କିଛି ଗରମରେ କିଛି ଖାଇବାକୁ ଭଲ ଲାଗୁନି ମାନେ ଏଇ ଗରମ ଦିନରେ ତ ପିଠାପଣା ଟିକେ ଇଚ୍ଛା ହେଲେ ବି ଖାଇ ହଉନି। ନାଇଁ କି।
ହଁବା ହଁ।
ପିଠା ପଣା ଟିକେ ବି ଖାଇ ହଉନି। ଆଉ ତୋତେ ଯୋଉ ଦହିବରା କେମିତି ଲାଗିଲା ଭଲ ଲାଗିଲା। ତୋତେ ଯୋଉ ଦହିବରାଟା ନେଇଥିଲୁ ଭଲ ଲାଗିଲା କି?
ଖାଇ ପାରିଲିନ ମାମ ଦିଟା ଖାଇଛନ୍ତି ବାବା ଦିଟା ଖାଇଛନ୍ତି ମୁଁ ଛଅଟା ସାତଟା ଘଣ୍ଡେ ଖାଇଥିଲୁ ସବୁ ଫୋପଡା ହେଲା ଖଟା ହେଇଗଲା ରାତିରେ ଯୋଉ ଦିନ ଆସିଲେ ସେଇଦିନ ରାତି ଏଗାର ସାଢେ ଦଶଟା ବେଳକୁ ଖାଲି ବେଳକୁ ଦାନ୍ତ ପୁରା ମାରିହଉନି। ତା ଦେହରେ ଲଙ୍କାଗୁଣ୍ଡ ମାରିଲି ତିନିଟା ଖାଇଲି ଆଉ ଖାଇ ପାରିଲିନି ତାପରେ କଣ କହିଲୁ? ଅଁ କୁକୁରି ଖାଇଥିଲି ଗୋଟେ ପ୍ୟାକେଟ ଆଣିକି ମାନେ ମୁଁ ବେଶୀ ଖଟା ଜିନିଷ ଖାଇପାରେନି ମୁଁ ଆମ ଘରକୁ ଯାଇଥିଲି ଟିକେ ଖଟା ହେଇଥିଲା ଖାଇପାରୁନଥିଲି। ଆଉ କାଲିିକି ସବୁ ଦହିବରା ଫୋପାଡିଲୁ ଗାଈକି ଦେଇଦଲୁ ଆଉ ଦହିଟା ରଖିଛୁ ଦେଖିବା କଣ ଲାଗୁଛି? ପୁରା ଖଟା ହେଇକି ଛେପ ଛେପ ହେଇଯାଇଥିଲା ପୁରା।
ମୁଁ ସେଇଥିପାଇଁ ସେଦିନ କହୁଥିଲି ନା ମୁଁ କହିଲି ଯଦି ନେଲ ତାକୁ ଟିକେ ଜଲ୍ଦି ଫ୍ରିଜରେ ରଖିବୁ କହିଲି ଏକରେ ହଁ ତଥାପି ବି ତାକୁ କହିଲେ ମୁଁ କହିଲି ଏତେ ରାତି ହେଲାଣି ଜଲ୍ଦି ଟିକେ ସନ୍ଧ୍ୟାବେଳେ
କାଲି ମା ଭାଉଜ ଫୋନ କରିଥିଲେ କାଲି ଭାଉଜ ତ ସେ ସେଆ କହୁଥିଲେ ବୋଲେ ବେକାର ଦହିବରା ନଥିଲା ସେ ତା ସକାଳୁ ପରେ ତାର ସେମିତି ବି ଖଟା ହେଇଯାଏ। ହ୍ୟାଲୋ ମୁଁ କହିଲି ହଁ ମୁଁ ତାପରେ ମୁଁ କଲିକି ଆଉ ଆଉ କାଇଁ ପୁରୀ ପୁରୀ ଅପା ଗରମ‌ରେ କେମିତି କରିବ ମୁଁ ନେଇଯିବି କର ଟିକେ ଖାଇଦେବି ପ୍ଲସ ଦେଖିବାକୁ ବି ଗୋଟେ ଘରକୁ ନେଲେ ବି ହଁ ଦହିବରା ଟେ ଆଣିଚି। ଆଉ ଦେଖିଲା ବେଳେ ଏମିତି ଖରାପ ପ‌ଇଲା ଆଉ। ଲସ ହେଲା ପଇଷା ଲସ ଖାଇପାଇ ସାତ ଆଠଟା ବରା ଫୋପଡା ହେଲା ନା। ଛଅ ଟା ଖଣ୍ଡେ ବରା ଛଅ ସାତଟା ଫୋପା କାରଣ ମାମା ଦିଟି ଖାଇଚନ୍ତି ବାବା ଦିଟିି ଖାଇଚନ୍ତି।
ହଁ ଫୋପାଡ଼ିଲେ ମେନ ବାନ୍ଧିବ ଆଉ ଏତେ ପଇଷା ଦିଆହେଇକି ନେଇଥ ପୁଣି ଫୋପାଡିବ ଜିନିଷ।
ତାପରେ ଯାଆ ନାଇଁ ମୁଁ ଧୋଇ ଧୋଇକି ତଥାପି କାଲି ଦିଟା ଖାଇଲି ପାଣି ରେ ଧୋଇକି ଯେ ବୁଡେଇକି।
ହଁ ନାଇଁ ଯଦି ଭଲ କରିଥାନ୍ତୁ ଯେତେବେଳେ ଦହିବରା ଦେଖିଲୁ। ଦହିବରାକୁ ଅଲ
ଅଲଗା କରିଦେଇଥିଲି କରିଦେଇଥିଲି। କରିଦେଇଥିଲି ମୁଁ ଘର ଠେଇ ଦେଖିଥିଲି ତ ଅପା କରିଥିଲା ଅଧା। ହଁ ସେମିତି କରିଦେଇଥିଲି ଦାନ୍ତରେ ମାରିହେଲାନି।
ହୁଁ, ହୁଁ, ହୁଁ। ହଁ ହୋଉ ଯାହା ହେଲା ହେଲା ଆଉ କଣ।
ପୋଡଟା ମମିଠୁ ଆଣିଥିଲି ସେଟା ଭଲ ଅଛି ସେଟା। ଆଉ ମାମା ଖଣ୍ଡେ ବାବା ଖଣ୍ଡେ ଖାଇଚନ୍ତି ମୁଁ ଏଡିକି ଟିକେ ଛୋଟଟେ ଖାଇଚି ଆଉ ଏଡେ ଖଣ୍ଡେୁ ଥୁଆ ହେଇଚି ପିଣ୍ଟୁ କାଲି ଆସି
ସେ ଖାଇବ ଆଉ ଖଣ୍ଡେ ଯାହା ବଳିବ ମୁଁ ଖାଇବି ଆଉ।
ହୁଁ ହୁଁ ଆଉ ଭଲ ଯୋଉଟାତ ହେଲେ ଗୋଟେ ଖାଇଲ ଆଉ କଣ।
ହଁ ଏତଗୁଡା କାଲି ମୋ ପୁଅ ଖାଇବ ବୋଲି ଡାଲମାଟା କରି କହିଲା ମାମା ଟିକେ ଭାଜି ଦିଅ ବୋଲି ହଁ ହଁ। ହୋଉ ର